ହୋ
ହଅଂ ମ୍ୟାଡ଼ାମ ନମସ୍କାର ନମସ୍କାର। ହଁ କଣ କରୁଥିଲେ?
ଏଇ ସୁ ସକାଳୁ ଉଠି ନିତ୍ୟ କାମ ସାରି ସବୁ ଉଁ ସମସ୍ତଙ୍କୁ ଖାଇବା ପିଇବାକୁ ଦେଇ ରୋଷେଇ କରି ନିଜେ ଖାଇକି ବସିଲି ଆଉ। ଏଇ ଟିକେ କଲ୍ କରିଥିଲି କଥାହେବି ବୋଲି ଆଉ କେମିତି ଅଛନ୍ତି?
ହଁ ଭଲ ଅଛି ମୁଁ ବି ସେଇ ଠାକୁର ପୂଜାପୂଜି ସାରି। ରୋଷେଇ ଟିଫିନ୍ ଟେ ଖାଲି କରିଦେଇଚି ଆଉ ହଁ ବାରଟା ଦୁ ଗୋଟେ ଦୁଇଟା ବେଳେ ରୋଷେଇ ସରିନି। ହଁ।
ଆଚ୍ଛା ଆଚ୍ଛା। ଆଉ ଉ ଶରୀର ଠିକ୍ ଅଛିନା ଙ୍କ ଦେହ ଭଲ ଅଛିନା?
ହଁ ହଁ ଭଲ ଅଛି ଏବେ।
ଆଚ୍ଛା ଆଚ୍ଛା ଆଉଆଜି କଁ ସକାଳ ଖାଇବାରେ କଣ କରିଥିଲେ?
ସଖାଳ ରେ ଚି ଚିତଉ ପିଠା ଚିତଉ ପିଠା କାଲିର କରିଥିଲି ସେଇଟାକୁ ଖାଇଲି।
ଆଛା ଆଛା କାଇଁ ବାସିଦ ଜାଣିଛନ୍ତି ତ ଦେହ ଖରାପ ହଉଛି।
ହଁ ହଁ।
ଏମିତି କରିଦେଲେ ଆଉ ବାସି ଦିନ କରି ଖାଇବନି ଆଉ ବୁଝିଲେ ନା।
ନାଇଁ ନାଇଁ ନାଇଁ ନାଇଁ ବାସି ଜିନିଷ କାଦି ହେଲା ହେଲେ ବାସି ତ ଚିତଉ ଫିଟା ବାସି ପିଠା ହିଁ ଭଲ ଲାଗେ।
ଓ ଆଚ୍ଛା ଆଚ୍ଛା ଚିତ୍ତ ପିଠା ବାସି ପିଠା ଓ ପିଠା ଟା କରି ରଖିକି ଖାଇଥିଲେ ନା ଏମିତି ଆଣଟାର
ଚିତଓ ନାଇଁ ନାଇଁ ନାଇଁ ନାଇଁ ନାଇଁ ପିଠାଟା କିନ୍ତୁ ଅଲରେଡ଼ି ଆଗ ତିଆରି ହେଇଯିବ। ତାକୁ ତମେ ରଖିଥିବ ଆଜି ଓଭାନେ ଗରମ କଲେ ସେ ଟା ଟିକେ ତା ତଳ ପଟ ଟା ଟିକେ ଟାଣ ହେଇଯାଏ କିନ୍ତୁ ତମେ ପାଣି କରେଇରେ ପାଣି ଟିକଏ ଦେଇ କିରି ତାପରେ ଯେମିତି। ଅ ବାଫ ପିଠା ହଉଛି ଆମ ଯଉ ମଣ୍ଡା ପିଠା ଆ ସେଇଭଳିଆ ମ ଦେବି ତମେ। ତାକୁ ଥୋଇଦବ କିମ୍ବା ଫ୍ରିଜ ରେ ସେ ପିଠା ଗୁଡା ରଖିଦେଲ ତିଆରି କରିକି ରଖିଦେଲ। ତାପରେ
ଯିମିତି ଆମର ମୁହାଣ୍ଡି ପିଠା ହଉଛି ନାଇଁ ନା।
ହାଁ ତାକୁ ବଫେଇକରି ତମେ ଖାଇବ ପୁରା ଯେମିତି ଉଁ ତିଆରି କଲା ଭଳିଆ ସାଙ୍ଗେ ସାଙ୍ଗେ ପିଠା ସେଇଭଳିଆ ଲାଗିବ।
ଆଚ୍ଛା ଆଚ୍ଛା ତାହେଲେ ଆପଣ ମାନେ ଭଲ ଭଲ ପିଠା ଜାଣିଚନ୍ତି ନାଇଁ ନା। ଆଛା ଆଉ କୋଉ କେମିତ ଆଚ୍ଛା ଆଚ୍ଛା ପିଠା କଣ ନା ବା ଚିତିତ ପିଠା କେମିତି କରନ୍ତି କହିଲେ?
ହଉଚି ଚିତଉ ହଉଛି ନଢ଼ିଆ ଚାଉଳ ଅରୁଆ ଚାଉଳ। ନଢ଼ିଆ ଗୋଟିଏକୁ ଅରୁଆ ଚାଉଳ ଅଧା କିଲେ ତାକୁ କଣ କରିଅ ନା ଆରୁଆ ଚାଉଳ ଅଧା କିଲୋକୁ ତାକୁ ବତୁରଇବେ ବତୁରେଇଲାର ଦି ତିନି ଘଣ୍ଟା ପରେ ତାପରେ ତାକୁ ଧୁଆଧୂଇ କରିଦେବେ। ଆଉ ଏପଟରେ ନଡ଼ିଆ ଗୋଟିଏ କରୋରିକିରି ତାକୁ ରଖିବେ।
ତାକୁ ଏକାଠି କଣ କରିବେ କଣ କରିବେ ନା ଚାଉଳ କାଣ୍ଡ ନଡ଼ିଆର ତେଲ ଅଂଶଟା ଚା ପାଣି ସହିତ ମିଶିଲେ ବି ତା ତେଲ ଗୁଡ଼ାକ ପାଣି ଦେରେ ଇଏ ହେଇଯିବ ତେଣୁ ଚାଉଳ କିଛି ଗ୍ରାଇଣ୍ଡିଙ୍ଗ କରିବେ ଚାଉଳ କିଛି ଆଉ ନଡ଼ିଆରୁ ଯୋଉ କୋରିଥିବେ ତାଦରୁ କିଛି ଏମିତି ଦେଇକି। ଥରେ ହଉ ଦୁଇଥରେ ହେଉ ଯେଉଁ ବଡ଼ ଜାରେ ଯଦି ଗ୍ରାଇଣ୍ଡିଙ୍ଗ କରିଦେଲେ। କିନ୍ତୁ ସେଇଟା ହେଉଛି ସେ ପିଠାର ଆଣଟା ଯେଉ ହ ବ ଗ୍ରାଇଣ୍ଡିଙ୍ଗ କରିଦେଲା ପରେ ଯୋଉ ଆଣ ହବ କିନ୍ତୁ ମିନ୍ ବାଟିରେ। ପୁରା ଖଦଖଦଡିଆ ରହିବନି।
ଆଚ୍ଛା ଆଚ୍ଛା ଆପଣ ତାହେଲେ ଭଲ ପିଠା ବିଷୟରେ ଜାଣି ନ୍ତି ଆଉ ମୋର ତ ପିଠା ବିଷୟରେ ଏତେ ଅଭି ଜ୍ଞନ୍ତା ନାଇଁ ଖାଲି ଏତିକି ଏଣ୍ଡୁରି ପିଠା ଟା ଜାଣିଚି ଯୋଉ କଣ? ତି ଚାଉଳକୁ ଗୋଟେ ଥର ପକେଇ ଯୋଉଟାକୁ ଉଆ ପକ୍ଷିଆ କୁହନ୍ତି ତାକୁ ହଁ ଉଆ ପ କ୍ଷିଉ କଣ ଚୁନାକୁ ଏମିତି ଫେସିକିଣି।
ଅ ସେଟା ଚଲେଇକିରି ତାନୱାନ ଯେତିକି କ୍ଯୁବ ରୁଆ ରୁଆ ଥିବ ଖଦଳ ଖଦ ଡିଆ ଟିକେ ରହିବ ସେଇଟା ମିନ୍ ହେବନି। ସେଇଟା ଯେମିତି ସୁଜିର ଯୋଉ ଛଡ଼ ଛୋଟ ଛୋଟ ଖଣ୍ଡ ରହୁଛି ସେ ଚାଉଳ ବି ସେ ଛୋଟ ଛୋଟ। ପୁରା ଉଆପିକା ଚାଉଳ ଯେ ସେଇଟା କରନ୍ତି ନା ତାପରେ ନା ନୂଆ ହଁ।
ଆଜ୍ଞା ଏବେ ବି ଦେଖନ୍ତୁ ଏମିତି ଯାହା ଘରେ ତିଆରି କରି ଖାଇବା ସେଇଟା ଶରୀର ପ୍ରତି ବହୁତ ଉପଯୋଗୀ ଯେମିତି ଆମର ବାହାରୁ ଆମେ କିଣିକି ଖାଉଚେ ସେଟା ସବୁ ଭଲ ନୁହଁ କାରଣ ସେମାନେ ସବୁ ମାନେ ଭଲସେ ହାତ ଫାତ ଧୋଇକି କରୁନାହାନ୍ତି କାମ-ମାନେ ଯେମିତି ଆମର ବାହାରୁ କିଣା ପିଠା ସବୁ ଖାଉଚୁ ଯେମିତି ଆମେ ଇଟଲି ଖାଉଚୁ ବରା ଖାଉଚୁ ତା ଅପେକ୍ଷା ଘରେ ଯଦି ଆମେ
ଯୋ ସେଇ ଜିନିଷଟା ଦିଦି କରିକିରି ଖାଆନ୍ତେ ହଁ ହେଲେ କୋଉ ଲୋକତ ଆ ଲୋକ୍ କବି ଅଳସୁଆ ହେଇଗଲାଣି ନା।
ହୁଁ ଲୋକ ତ ମାନେ ଚାହୁଁଚନ୍ତି କେମିତି ଆ ଆମେ କମ୍ ସମୟରେ ଯେମିତି ଆମେ ଅଧିକ ଇଏ କମ୍ ଇଏ କରିବା ଯେମିତି
ଆଁ ସେଇ ଟା ମଧ୍ୟ ବି ଆଇ ଟି ସେକ୍ଟର କାମ ହଉ ଯେ କୌଣସି କାମ ହଉ ସିଏ ସକାଳୁ ପିଲାଛୁଆଙ୍କ ଖବର ବୁଝି ଶାଶୁ ଶ-ଶଶୁରଙ୍କ ଖବର ବୁଝି ସିଏ କେମିତି ରୋଷେଇ କେମିତି ଚଟାପଟ୍ ସାରିକିରି କେମିତି ଯିବ୍ ବ ନିଜ ପାଇଁ ମଧ୍ୟ ବି ଗୋଟେ ସ୍ତ୍ରୀ ଲୋକଟେ ନିଜ ପାଇଁ ମଧ୍ୟ ବି ସେ ସମୟ ବି ଦେଇପାରେନି। ତାକୁ ସମୟ ବି ହୁଏନି ଏମିତି ମଧ୍ୟ ହଉଚି। ତା ସହିତ ଲୋକ ସଂଖ୍ୟା କମିଲେ ଘର ଭିତ ତେରେ ମୋ-ମାନେ ଉଁ ଯୌଥ ପରିବାର ଥିଲା। ସେ ପରିବାର ଭି ତେରେ କଣ ହଉଚି ନା କକେଇ ଖୁଡୀ ଶଶୁର ଶାଶୁ ଦିଅର ଯା ଏମିତି ସବୁ ରହୁଥିଲେ ତମୁକୁ କାମ ଟିକେ କମ୍ ପଡୁଥେଲା ଆଉ ଏବେ ତ ପ୍ରାୟେ ପରିବାର ଭିତେରେ ଗୋଟିଏ ଗୋଟିଏ ଛୁଆ କରୁଚନ୍ତି ଗୋଟିଏ କି ଦିଓଟି ଛୁଆ। କଲା ଫଳେରେ ଯଦି ଗୋଟିଏ ବୋହୁଟିଏ ଯଦି ଯ ଚାକିରି କରୁଚି ତାଙ୍କ ଶାଶୁଶୁର ବୁଢାବୁଢି ଦିଓଟି ସେ ବୋହୂ ହାତୁକୁ ହିଁ ଚାହିଁଥିବେ। ତେଣୁ ସିଏ ବି ବୋହୂ ମଧ୍ୟ ବି ଦରକାର ପଡୁଚି ହଁ
ହଁ ଏଇଆ ଜଣା ପଡୁଚି ଦେ ଯୋଉ ଆପଣ କହୁଚନ୍ତି ଯେ ମାନେ ଆଗେ ସବୁ ଦେଖନ୍ତୁ ଆଜ୍ଞା ସତକଥା ଆଗେ ଆଗ ଅପେକ୍ଷା ଏବେ ଦେଖନ୍ତୁ ଆଗ ଖାଇବା ଲୋକ ଖାଉଥିଲେ କିଛି ହଉନଥିଲା ରୋଗ ବେମାରୀ ସବୁ ହେଉନଥିଲା ଏବେ କିନ୍ତୁ ହଉଚି। ଆପଣଙ୍କ ମତରେ ଯାହାଟା ବି କରିବା କଥା କରୁନ୍ତୁ ନ୍ତୁ ଘରେ କରିକି ଖାଆନ୍ତୁ, ଏଇଆ କହୁଚନ୍ତି ନାଇଁ। କିନ୍ତୁ ଘରେ ଖାଲିଦେଖନ୍ତୁ ଆମର ଏବେ ସବୁ ଦେଖନ୍ତୁ ଚତୁର୍ମାସ ଦିନ ଲା-ଚାଲିଲାଣି ଏବେ ମାଛି ଦେଖ ପ୍ରତି ତିଇଏରେ ଆମେ କଣ ଘରେ ଘୋଡାଇକି ରଖିବା ଯଦି ଆମେ ଦେଖନ୍ତୁ ଛ କରେ କୌଣସି ଢାବାରେ ବଜାରରେ ଗଲେ ଜଣେ କୌଣସି ଜାଗାରେ ଖାଉଚେ ତ ହୋଟେଲ୍ ଫୋଟେଲ୍ ଦେଖନ୍ତୁ କିଛି ଘୋରା ଘୋରି ନାଇଁ, ସେମାନେ ସବୁ ହାତ ଅପରିଷ୍କାର କରିକି
ହଁ।
ନ ଧୋଇକି ବି ସବୁ ଦିନିଷକୁ ତିଆରି କରୁଚନ୍ତି ଯାହା ଫଳରେ ରୋଗ ବହୁତ ମାଡୁଚି। ତ ଆମେ ଯଦି ନିଜ ଶରୀରକୁ ନିଜେ ଉପଯୋଗ କରିବା କି ନିଜେ ଯଦି ଆଁ କିଛି ପ୍ରତିକାର କରିବା ଭଲ। ଏତିକି ଶରୀର ପାଇଁ ଠିକ୍ ହଁ କୁହନ୍ତୁ କୁହନ୍ତୁ।
ବାହାର ଖାଦ୍ୟଟାକୁ ଯେତେ ପାରିବେ ଆମେ ଆଭୋଏଡ୍ କରିବା ଦରକାର ଆଉ କଣ। ହେଲେ ସେଇଟା ସମୟ ସୁ-ସାପେକ୍ଷ ହବା ଦରକାରେ।
ଆଚ୍ଛା ଶରୀରକୁ ଆମର ଯେମିତି ପଛେ କଷ୍ଟ ହଉ ଆମେ ନିଜେ ଦିନିଷ ହା ହାତରେ ତିଆରି କରି ଖାଇଲେ ଆମ ଶରୀର ପ୍ରତି ବହୁତ ଭଲ ହବ ଏଇଟା। ଆପଣ କହୁଚନ୍ତି ନାଇଁ? ଆଚ୍ଛା ଆଚ୍ଛା ଯାହଉ ଆପ୍ ଆପଣ କିନ୍ତୁ ବହୁ ମାନେ ଆପଣଙ୍କର ବହୁତ୍ ଭଲ ସଚେତନା ବହୁତ୍ ଭଲ ବୁଦ୍ଧି କାରଣ ଆପଣ ବି ଇଁ କେତ୍ ମତେ ଆପଣଠଙ୍କୁ କଥା ହେଇକି ମତେ ବହୁତ ଶିଖିବାକୁ କିଛି ମିଳିଲା ଯେ ଆପଣ ପିଠା ବିଷୟରେ କିଛି କହିଲେ ବହୁତ ଖୁସି ତ ଏମିତି ବହୁତ କିଛି ଖାଇବା ଅଛି ଦେଖନ୍ତୁ। ଆମର ଯେମିତି ପୁରୀ ଦେଖନ୍ତୁ ଛଣା ଛଣିରେ ଯେମିତି ବରା ସିଙ୍ଗଡା। ଏ ସବୁ ବି ଖାଇଲେ ଘରେ ତିଆରି କଲେ କଣ ଆମେ ଭଲ ତେଲରେ କରୁଛେ ସେ ସବୁ ତେଲକୁ ରଖିକି। କରୁଛନ୍ତି ବୁଝିପାରିଲେ ନା। ଏ ଦେଖନ୍ତୁ ଆମ ଘରରେ ଯୋଉ ଧାନ ଚାଷ ହଉଛି ଯୋଉ ଚାଉଳର ଯୋଉ ଭିଟା ମିନି ଛକରୁ ଯୋଉ ବଜାରରୁ କିଣାହଉଛି
ଶୁଣନ୍ତୁ ଆଉ ତମେ ଯେଉଁ ସେଇଟା କହୁଛ ଯେ ସେଇଟା ମୋତେ ବି ତମ ନିଜ ଘରେ ବି ଆମଦାନୀ ତମେ ନିଜେ ଆମଦାନୀ କରୁଛ କିନ୍ତୁ ଆମଦାନୀ କଲେ ମଧ୍ୟ ବି ତମେ ଗୋଟେ ଧାନ ଟା ଖାଲି ଖତ ଦେଇକି ତମେ ଧାନ ଉଠେଇ ପାରୁଛ କି। ତମେ ମଧ୍ୟ ବି ସାର ଦଉଛ ତମେ ନିଜେ ଜଣିଛୁନି କି ବି ସାର ଦେଉଛ କାରଣ ଧାନ ଗଛ ଉଠୁନି। ଧାନ କେଣ୍ଡା ବାହାରୁନି।
ହୃସ ଫୃଷ୍ଟ ହେଇକି ବାହାରୁନି ଏ ଟିକି ସାର ଟିକେ ଦେଇଦିଅ ହୃସ ହୃଷ୍ଟ ହବ। ସେଥିଲାଗି ମଧ୍ୟ ବି ଆମେ ଜାଣି ଶୁଣିକି ମଧ୍ୟ ବି ଆମ ଧାନ କିଆରିରେ ଆଜ୍ଞା ପକଉଛେ ସାର ଦେଇକରି ଧାନ ଉତ୍ପାଦନ କରୁଛ। ସେ ଧନ ଯୋଉ ଉତ୍ପାଦନ କଲେ ସେଇ ସେଇ ଚାଉଳ ଟା ଖାଇଲେ ନିଶ୍ଚିନ୍ତ ମଧ୍ୟ ବି ମଧ୍ୟ ଦେହ ଖରାପ ହେବ ଆଉ ଜୈବିକ ସାର ଉପରେ ଯୋଉ ସବୁ ଏଇକିନା ସରକାର ଆମର ତା ଉପରେ ବେଶୀ ପଦକ୍ଷେପ ନେଉଛନ୍ତି। ଏ ଜୈବିକ ସାରର ଯେଉଁ ଖାଦ୍ୟଟା ଆମେ ବାହାର ଅ ଦୋକାନ ବଜାରରେ ଯୋଉ କିଣୁଛେ। ସେ ଜିନିଷ ଗୁଡାକ ବହୁତ ରେଟ୍ ଆଉ ତାକୁ କିଣିବା ଅପେକ୍ଷା ଡବଲ୍ ତାର ଧର ଏଇ ନର୍ମାଲ ଚାଉଳ ହଉ କି ଡାଲି ହଉ ତାର ଡବଲ୍ଟା ହେଉଛି ଜୈବିକ ସାରର ଉତ୍ପାଦନର ଯୋଉ ଖାଦ୍ୟଟା ହୁଁ ତେଣୁ
କିଛି ଯଦି ବି ଆମେ ଘରେ ତିଆରି କରିପାରିବା ବି ନିଜ ଉଁ
ହେଲେ କିନ୍ତୁ ଏତିକିଟା ସାର ଦିଆହଉଛି କିନ୍ତୁ ଘର ଚାଉଳ ଘର ଧାନ ଘର ଇଏ। ସେଇଟା ହେଉଛି ନିଜ ପାଇଁ କିନ୍ତୁ ଆମେ ତ ଆଉ ସୁଜିତ କରିପାରିବାନ ନା ହୁ ନା। ସୁଜିତ କରିପାରିବେନି କି ଅଟାରେଟ ତ କରିପାରିବେନି ସେଇଟା ତ ଯାହାହ ହେଲେ ବି ମା ଯେଉଁଇଠୁ - ଗହମ କଉଁଠୁ ଆମ ଓଡ଼ିଶାରେ ତ ଗହମ ନାହିଁ।
ଆଛା ଆଚ୍ଛା ଆଉ ଭଲ ଭଲ ସବୁ ଜାଣିଥିବାରୁ କଥା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ ବି ଭଲ ଶିଖିଛନ୍ତି ଆଉ ମୁଁ ଆଜି ଆପଣଙ୍କୁ କଲ କରିଥିଲି କିଛି ସେ ମାନେ ବ୍ୟକ୍ତିଗତ କଥା ହେବି ବୋଲି କିନ୍ତୁ ଆପଣ ଆଜି ମତେ ଭଲ ଅ ବିଷୟରେ କିଛି କହିଥିବାରୁ ଆପଣଙ୍କୁ ବିଶେଷ ଧନ୍ୟବାଦ ମୁଁ ବି ଚେଷ୍ଟା କରିବି ଯେମିତି ଘରେ ଆମେ ସବୁ ତିଆରି କରିକି ଖାଇପାରିବା ସେମିତି। ସବୁ ଜିନିଷ ଚେଷ୍ଟା କରିବି ଆଉ ଯଦି ବି କିଛିଟା ମୋର ତ୍ରୁଟି ଥିବ କି ମୁଁ ଜାଣିନଥିଲି ମୁଁ ଆପଣଙ୍କ ସାହାଯ୍ୟ ଆପଣ ଟିକେ ମତେ ଜଣେଇଦେବେ ଯେ କେମିତି ସବୁ ହଉଛି ବୁଝିପାରିଲେ ନା ଆପଣ ତ ପ୍ରାୟ ଫାଙ୍କା ରହୁଥିବେ ନା।
ହଁ ହଁ ହଁଁ ନାଇଁ ନାଇଁ ନାଇଁ ବହୁତ ଖାତା ଫଙ୍କା ରହୁଛି।
ଆଚ୍ଛା ଆଚା ଆପଣ ଯଦି ପୁରା ଏମିତି ରହିଥିବେ ତ ଟିକେ ସୁବିଧା ସୁଯୋଗ ଦେ
ହଁ କେତେବେଳେ
ମୁଁ ଯଦି କଥା ଆଚ୍ଛା ଆଛା ମୁଁ ଫୋନ କରୁଥିବି ଆପଣଙ୍କ କଥା ହେବେ ଆଉ। କିନ୍ତୁ ଆପଣଙ୍କଠୁ ବହୁତ୍ କିଛି ଶିକ୍ଷା ଶିକ୍ ଖିପାରିଲି ଆଜି ଯେମିତି ଆମର ପିଠା ମୁଁ ଜାଣିିନଥିଲି କେମିତି ଆପଣ ପ୍ରଥମ ପିଠା ଟା କହିଥିଲେ। ଚିତଉ ପିଠା ଚିତଉ ପିଠା ଟା କେମିତି ମୁଁ ଆପଣଙ୍କ କରି ଶିଖି ପାରିଲି ଆଉ ମୁଁ ଭାବୁଛି ଆଜି ବନେଇକିନି କାଲି ଘର ଲୋକଙ୍କୁ ଖୁଆଇବି ଆଉ। ଆଛା ଆଛା ଆଚ୍ଛା ଆଉ ଆପଣ ଆଉ କିଛି ପି ଠା ବିଷୟରେ ଯଦି ଜାଣିଥିବେ ମୁଁ ଯଦି କାଲି କିମ୍ବା ପନ
ହଁ ହଁ ଆପଣ ଫୋନ କରନ୍ତୁ ମୁଁ ଅନ୍ୟ ପିଠା ବି କହିପାରିବି ହଁ ହଁ ମମ୍ ଟା ମଣ୍ଡାପିଠା କାକରା ପିଠା ଏସବୁ ଆମ ଆଜିକାଲି ଜେନେରେସନ୍ ଏବେ ପିଲାମାନେ କିଛି ଜାଣି ପାରୁନାହାଁନ୍ତି।
ଆଜିିକାଲିକା ଯୋଉ ଯୁବପିଢିରେ ଆମେଇ ପିଠା ବିଷୟରେ କିଛି ଆମର ଅଭିଜ୍ଞତା ନାହିଁ ନା ଆପଣ ଟିକେ ଯଦି ଆମକୁ ଜଣେଇଦବେ ତାହେଲେ ମୁଁ କିଛି ବି କରିପାରିବି ଆଉ। ଆଜ୍ଞା ଠିକ୍ ଅଛି କିନ୍ତୁ ବହୁତ୍ ବହୁ ଖୁସି ଲାଗିଲା ମୋ କଥା ଆପଣଙ୍କୁ ଭଲ ଲାଗିଲା ତ। ଆଚ୍ଛା ଆଚ୍ଛା ଠିକ୍ ଅଛି ତାହେଲେ ଆଉ। ମୁଁ ରଖୁଛି ଆପଣଙ୍କର ସୁବିଧା ଦେଖ ଦେଖିବେ ଯଦି ସମୟ ଥିବ ମୋ ସହିତ କେବେ କଥା ହେଇଯିବେ ପୁଣି ଥରେ ଆଉ ଆଚ୍ଛା ଆଚ୍ଛା। ଠିକ ଅଛି ଧନ୍ୟବାଦ ତମର